ହ୍ୟାଲୋ ହଁ ନମସ୍କାର
ହଁ ନମସ୍କାର ଆପଣଙ୍କ ନେଟୱାର୍କ ଇସୁ ହଉଛି କି
ତୁମକୁ
ହଁ ନେଟ୍ୱାର୍କ ଇଏ ହଉଛି
ହଁ କହିଲି କଣ କରୁଛ?
ଆଉ କଣ କରୁଛ ଏଇ ବ ଶୋଇଥିଲୁ ଆଉ
ଆଚ୍ଛା। ଇଆଡେ ତ ବର୍ଷା ଜୋରେ। ହାଲୋ। ତମକୁ ଶୁଭୁଛି ବର୍ଷା ହଉଛି।
ହଁ।
ହଁ ଟିକେ୍ ସାଉଣ୍ଡ ଟା ସ୍ପିକର ଅଛି ତ ସେଥିଲାଗି ଶୁଭୁଥିବ।
ଅ ହ।
ଆଉ ତମ ମାଆ କଣ କରୁଛନ୍ତି?
ମା ତଳେ ଶୋଇଥିବେ ଏଇଖା। ହୁଁ ଆପଣଙ୍କ କଥା କଟୁଛି ଟିକେ।
ଆଚ୍ଛା କଥା କଟୁଛି।
ହଁ ଠିକ୍
ଏ ଏବେ ସୁଭିଲା ତମକୁ?
ହଁ।
ଆଚ୍ଛା ଏଥର ରଥଯାତ୍ରା କେମିତି ଆଉ କଣ ପାଳନ କରିବ ବୋଲି ଭାବିଛ।
ନାଇଁ ସେମିତି ତ ଯାଇନି ରଥଯାତ୍ରା ଯିବି ବୁଲିବାକୁ ଭାବୁଛି।
କୋଉଠିକି ଯିବ? ହଁ। ପୁରୀ ତ ବହୁତ୍ ଭିଡ଼ ଥିଲା ନାଇଁ ଏତେ ପର୍ଯ୍ୟନ୍ତ ଯାଇନି ରଥଯାତ୍ରା ଡେରି ଅଛି।
ରଥ ଯାତ୍ରା ଆହୁରି ଅଛି ପନ୍ଦର ଦିନ ଦଶ ଦିନ ଦଶ ବାର ଦିନ ଭଳିଆ।
ହଁ ଯିବ ବୋଧେ ଭାବିଛ।
ହୁଁ ଭାବିନି କିନ୍ତୁ ସାଙ୍ଗେ ସାଙ୍ଗେ ଭାବିକି ଯିବାଟା ଜଲଦି ମାନେ ଯାଇ ହୁଏ।
ସାଙ୍ଗେ ସାଙ୍ଗେ ଏବେ ଯିବ। ଅଗୁରୁ ଭାବିକି ରଖିଥିବ ଟୋଟାଲି ମାନେ ଯାଇ ହବନି କିନ୍ତୁ ସାଙ୍ଗେ ସାଙ୍ଗେ ଭାବିକି ଗଲେ ବି ତ ଯାଇ ହୁଏନି ନା ସାଙ୍ଗେ ସାଙ୍ଗେ ଭାବି ହୁଏନି ତ ଯିବ କଣ ଯେ
ନା ନା ମାନେ ଏଇତ ବସି ଥିବୁ ଘରେ ପିଲ୍ ସାଙ୍ଗମାନସ କଥା ହବୁ।
ଆଚ୍ଛା ସାଙ୍ଗେ ସଙ୍ଗେ ପ୍ଲାନ୍ କଲେ ସାଙ୍ଗେ ସଙ୍ଗେ ଲାଗୁଛି ନଏ ବାହା ଗୋଟେ କଠ ହ ଯ ସେଇଟା ତ ଠିକ କଥା କହିଛ
ହୁଁ ସେଇଥ ପାଇଁ।
ଆଉ ରଥ ରେ ରଥ ନେଇକି ଆସନ୍ତି ତମ ଗାଁକୁ ତମେ ଛୁଆ ସବୁ?
ହଁ ସେ ଛୋଟବେଳେ ଆମେ ଯେତେବେଳେ ଥିଲୁ ଯେତେବେଳେ ମୁଁ ପଞ୍ଚମ ଷଷ୍ଠ ପଢ଼ୁଥିଲି ସେତେବେଳେ ଆମେ କେତେ ରଥ ମାନେ ସବୁ ବର୍ଷ ରଥ ନେଇକି ଯାଉ ଦଶ ବାର ବର୍ଷ ଭେଳିଆ ନେଇଛୁ। ତାପରେ ଏବେକା ଯୁଗରେ ଆଉ ଛୁଆ ଗୁରା କେହି ମାନେ କଣ କହିଲେ ମୁଣ୍ଡ ପୁରଉ ନାହାନ୍ତି।
ହଁ ଏଇଟା ତ ଠିକ୍ କଥା କହିଛ କିନ୍ତୁ ଏବେ ବି ଆଣୁଛନ୍ତି।
ହଁ ଏବେ ଆଣୁଛନ୍ତି ଅଳ୍ପ ଲୋକ।
ହଁ ସେ
କାଁ ଭା ଗୋଟେ ଦିଇଟା ଆଗରୁ ତ ଗାଁ ରେ ଚାରିଟା, ପାଞ୍ଚଟା, ଛଅଟା ଲେଖାଁ ବୁଲଥବ ସବୁ ଖାଲି ରଥ।
ହଁ ଠିକ୍ କଥା କହିଛ ଯେ କିନ୍ତୁ ସେତେ ଲାଗି ହେଇପାରୁନି।
ହୁଁ।
ଏବେ ବି ଏବେ ମାନେ କେହି ଆସୁନାହାନ୍ତି ତମ ଗାଁକୁ ରଥ ନେଇକି ମାନେ ସମସ୍ତ ଛୋଟ ଛୋଟ ଛୁଆ କେହି ବି ଆସୁନାହାନ୍ତି?
ନା।
ଆଉ ତମକୁ କଣ ପଢ଼ିବାକୁ ଭଲ ଲାଗେ?
ମତେ କିଛି ପଢିବା ଭଲ ଲାଗେନି।
କିଛି ବଢିବା ଭଲ ଲାଗେନି?
ନା।
ତମ ବିଷୟ ତମକୁ ପଢ଼ିବାକୁ ଭଲ ଲାଗେନି?
କୋଉ ବିଷୟ ମାନେ ବହିରେ ଯଉ ବିଷୟଗୁରା?
ହଁ ବହି ବିଷୟ।
ମୋର ବହି ନାହିଁ।
ତମର ବହି ବି ନାଇଁ?
ନା ମୁଁ ଖାଲି ନୋଟ ରେ ପଡୁଛା ଯା।
ଆଚ୍ଛା ପରୀକ୍ଷାରେ ବି କଣ ନୋଟ ନେଇକି ଯାଉ ଲେଖିବାକୁ?
ନା ନା ନୋଟ ଯୋଉ ହେଇଥିବ କଲେଜ ରେ ସେଇ ନୋଟ ଗୁଡା ପଢିକି ଯିବୁ।
କଣ କଇଲ?
ପଢା ହଉଛି
ହଁ।
ସେଇଗୁଡ଼ାକୁ ଖାତାରେ ଲେଖୁ। ସାଙ୍ଗ୍ ସାଙ୍ଗ୍ ଲେଖିକି ଆଣିକି ପରୀକ୍ଷା ଟାଇମେ ବେଳେ ବଢୁ ଆଉ।
ଆଚ୍ଛା। ମେ ତ ମୋ ପ୍ରିୟରେ କିଛି ବିଷୟ ନାହିଁ? ମୁଁ ମୋ ଉପ ତ ବହି ଅ ମୁଁ କଲି ମୋ ବହି ଆଣେ ସେ ବହିରୁ ପଢ଼େ। ପଢ଼ିକି ଯାଏ।
ଲାଇବ୍ରେରୀରୁୁ।
ନାଇଁ, କିଣିକିି। ହଁ। ଆଉ ରୋଷେଇ ଫୋଷେଇ ଶିଖିଛ?
ନା ମୁଁ କେବେ ରୋଷେଇ ଶିକିନି। ଆଉ ତମେ ଶଖିଚ?
ହଁ ମୁଁ ତ ଶିଖିଛି ଯେହେତୁ ମୁଁ ଝିଅ ପିଲା।
ନା କିଛିଟା ଝିଅ ପିଲା ଶିଖି ନାହାନ୍ତି ତ। ଏବେ ସବୁ ରିଲ୍ସ କରିବାରେ ସବୁ ବ୍ୟସ୍ତ ସେଥିପାଇଁ ଝିଅ ପିଲା ବିସ୍ ମାନେ ପ୍ରାୟ କିଏ ଶିଖୁନାହାନ୍ତି।
ନା ସତରେ ମୁଁ ତ ନିଜ ଭଉଣୀ କଥା ମୁଁ କହୁ ସେମାନେ ତ କେହି ଶିଖୁନାହାନ୍ତି ବସିକି ଫୋନ ଦେଖୁଛନ୍ତି କେହି ଶିଖୁନାହାନ୍ତି। ହଁ କଥା କଟୁଛି ଆପଣଙ୍କର।
ଠିକ୍
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ କୁହନ୍ତୁ।
ହ୍ୟାଲୋ। ହ୍ୟାଲୋ ଆଉ ମୋ କଥା ଶୁଭୁଚି ତମକୁ? ହୁଁ ଉଁ। ହ୍ୟାଲୋ। ହାଲୋ। ଆରେ ମୋ କଥା ତମକୁ ଶୁଭୁଛି ନା ନାହିଁ କୁହ? ହାଲୋ। ହାଲୋ।